ହ୍ୟାଲୋ।
ହଁ କଣ କରୁଚୁ?
ମୁଁ ଏଇ ଯୋଉ ଖାଇକି ଉଠିଲି ଆଉ।
କଣ ଖାଇଲୁ?
ଉ ରୁଟି, ଭଜା।
ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି।
ଆଉ ଯୋଉ
ତୁ କଣ ଖାଇଲୁ?
କଣ ହେ ମୁଁ ଖାଇଲି ରୁଟି, ସନ୍ତୁଳା।
ଅହ।
ଆଉ ତମେର ପଟେ ଗରମ କେମିତି ହଉଚି?
ଗରମ ପ୍ରବଳ ହଉଚି ତ?
ଗରମ ଅଛି ଆଉ
ହଁ ସେଠି?
ହଁ ଆମ ଏପଟେ ବି ବହୁତ ଗରମ ହଉଛି?
ହଁ।
ହଁ ଆଉ ଯୋଉ ପିଲା ବେଳେ ତୁ ଗ୍ରୀଷ୍ମ ଋତୁ ଉପରେ ରଚନ ଲେଖୁ ନା?
ହଁ ମୁଁ ଲେଖେ।
ଆ ସେ କହିଲୁ ଟିକେ ଗ୍ରୀଷ୍ମ ଋତୁ ଉପରେ କିଛି?
ଗ୍ରୀଷ୍ମ ଋତୁ ଉପରେ ବର୍ଷକ ବାର ମାସ ଆଉ ଛଅ ରିତୁ ତା ଭିତରୁ ଯୋଉ ବର୍ଷା ଋତୁ ନା ଯୋଉ ଗ୍ରୀଷ୍ମ ଋତୁ ଅନ୍ୟତମ। ଗ୍ରୀଷ୍ମ ଋତୁ ଅନ୍ୟତମ। ହଁ ତାପରେ ହୋଉଛି ବୈଶାଖ ଆଉ ଜ୍ୟେଷ୍ଠ ମାସରେ
ହୁଁ।
ହଁ ଏଥିରେ ପ୍ରଚଣ୍ଡ ଖରା ହୁଏ।
ହୁଁ।
ଏଥିରେ ପ୍ରଚଣ୍ଡ ଖରା ହୁଏ। ବ ଲୋକମାନେ ବହୁତ କଷ୍ଟରେ ଅଁ ଚଳନ୍ତି। କେହି ପଦାକୁ ବାହାରିବା ପୂର୍ବରୁ ଅଁ ଆଗରୁ ଲୋକନେ ହଉ। ଏଇ ସମୟରେ ଭୀଷଣ ଝାଳ ବହେ।
ମୁଁ ଋତୁ ରେ
କ୍ଳାନ୍ତ ଲାଗେ ଆଉ ଥଣ୍ଡା ପାନୀୟ ପିଇବାକୁ ଇଚ୍ଛା ହୁଏ।
ହୁଁ।
ପ୍ରଚଣ୍ଡ ଖରା ହେତୁ ଅଁ ଦିନ ଦଶଟା ଭିତରେ ଘର ଅଁ ପଦାକୁ ବାହାରିବା କଷ୍ଟକର ହୋଇଥାଏ। ଏଇ ଋତୁରେ ଅନେକ ସମୟରେ କାଳବୈଶାଖୀ ଦେଖାଯାଏ ଦେଇଥାଏ। ଫଳରେ ହଠାତ୍ ଖୁବ ଜୋରରେ ପବନ ବହି ଗଛ ଉପାଡ଼ି ଦେବା ସହିତ ଡ଼ାଳ ପତ୍ର ଭାଙ୍ଗି ପକାଏ। ଓ ବର୍ଷା ମଧ୍ୟ ହୋଇଥାଏ।
ଉହୁଁ ଉଁ
ଆଉ ଏହି ଋ ତୁରେ ଅଳ୍ପ ହୋ ବର୍ଷା ଯୋଗୁ ଅଁ ଲୋକମାନଙ୍କୁ ବହୁତ କଷ୍ଟଦାୟକ।
ଓହୋ ତାହେଲେ ଗ୍ରୀଷ୍ମ ଋତୁୁର ଉପକାରିତା? ହଁ।
ଉପକାରିତା ହଉଛି ଗ୍ରୀଷ୍ମ ଋତୁର
ହାଲୋ
ହ
ଶୁଭୁଚି।
ହଁ ଏବେ ଶୁବିଲା।
ମୁଁ କହିଲି ମୁଁ କିଛି ଉପକାରିତା ବିଷୟରେ କହୁଚି ଆଉ।
ହଁ କୁହ।
ଗ୍ରୀଷ୍ମ ଋତୁ ସା- ସାଧାରଣତଃ ଛଅଟା ଋତୁ ଭିତରୁ ଗ୍ରୀଷ୍ମ ଋତୁ ଟା ଆମର ଅନ୍ୟତମ ଥାଏ। ଗ୍ରୀଷ୍ମ ଋତୁ ଅ -ଯେତିକି ବି ଆମର ଅପକାର ହେଇଥାଏ ଗ୍ରୀଷ୍ମ ଋତୁରେ ବହୁତ୍ ଗୁଡା ଉ ଉପକାର ବି ମଧ୍ୟ ଆମର ହେଇଥାଏ ଗ୍ରୀଷ୍ମ ଋତୁ ଯଦି ନଥାନ୍ତା ତାହେଲେ ବର୍ଷା ଋତୁ ଆମ ପୃଥିବୀ ପୃଷ୍ଠକୁ ଆସନ୍ତା ନେଇଁ। ଗ୍ରୀଷ୍ମ ଉଁ- ପ୍ରଭାବରେ ବର୍ଷା ଋତୁର ଆଗମନ ହୋଇଥାଏ। ଯେହେତୁ ଖରା ଆମର ଅଧିକା ହୁଏ ତାପରେ ସେଇ ଖ -କିଛି ଦିନ୍ ପରେ କଣ୍ ହୁଏ ଯଉ ଆମର ସେଇ ଯଉ ଖରା ଯଉ ଆମର ଯେ ସ୍ଥାନ ଗୁଡା ବାୟୁମଣ୍ଡଳର ସ୍ଥାନ ଗୁଡାକୁ ପୂରଣ କରିବା ପାଇଁ ବର୍ଷା ବାଦଲ ଗୁଡା ସବୁ ପବନ ଗୁଡା ଯେତେବେଳେ ଆସେ ସବୁ ସେଟା ସବୁ ବାଦଲକୁ ଠେଲି ଆଣେ ଠେଲି ଆଣିକି ଧୀରେ ଧୀରେ ବର୍ଷା ସୃଷ୍ଟି କରେ ସେଗୁଡା ଆଉ ଗ୍ରୀଷ୍ମ ଋତୁ ଫଳରେ ବର୍ଷା ଋତୁ
ନେଟୱାର୍କ୍ ପ୍ରୋବ୍ଲେମ୍ ହଉଚି।
ଗ୍ରୀଷ୍ମ ଋତୁ ଫଳରେ ଆମକୁ ବର୍ଷା ଋତୁ ଦେଖାଯାଏ। ଶୁବିଲା।
ବାହାରକୁ ପଇସା
ଏବେ ଶୁବିଲା? ହାଲୋ। ଶୁବୁଚି ଏବେ?
ହାଲୋ।
ହଁ ଶୁୁବୁଚ୍
ହାଲୋ ନେଟୱାର୍କ୍ ପ୍ରୋବ୍ଲେମ୍ ହଉଚି ଟିକେ ବାହାରକୁ ପଳେଇ ଆସ।
ହଉ- ହଉ। ହ ହଁ। ତାପରେ ଆମର କର୍ମମୟ ଜୀବନରେ ଆମ ତାକୁ ସରସ ସୁନ୍ଦର କରିବା ପାଇଁ ଗ୍ରୀଷ୍ମ କଷ୍ଟ କୁ ଆମେ କଣ ସାମାନ୍ୟ ଲାଘବ ପାଇଁ ଆମର କଣ ଘରେ ସବୁ ବିଭିନ୍ନ ପ୍ରକାର ଯଉ ଥଣ୍ଡା ପାନୀୟ ଆମେ କରିକି ପିଇଥାଉ ଆମର ତାପରେ ଛୋଟ ପିଲା ମାନଙ୍କର ମୁଖ୍ୟତ ଗ୍ରୀଷ୍ମଋତୁରେ ବହୁତ୍ ଦିନ୍